ହଁ। ଆରେ କଣ କରୁଥିଲ?
ଏଇ ବସିକି ଏବେ ଟିଭି ଦେଖୁଥିଲି ଟିକେ। ପୁଅ ତାର ଖାଇସାଇଲା ତ। ସେ ଖାଉଚି, ମୁଁ ଟିଭି ଦେଖୁଛି। ତା ପରେ ସେ ଖାଇସାଇଲେ ତାକୁ
ଆଉ ଆଜି ତମର ସେପଟେ ପାଗ କେମିତି ଅଛି?
ପାଗ ଆଜି ତ ସକାଳୁ ବର୍ଷା ଆଉ। ଚାଲି ଚି ଏବେ ମାନେ ଖରାବେଳୁଠୁ ଟିକେ ଛାଡ଼ିଛି।
ସେ ବର୍ଷା ହେଉଛି, ତମର ସେପଟେ?
ସକାଳୁ ତ ହଉଥିଲ, ଛାଡୁଥିଲା। ହଉଥିଲା, ଛାଡୁଥିଲା। ଏଇ ଖରା ବେଳୁଠୁ ଛାଡି ଯାଇଛି ମାନେ, ସେ ଖରା ନାହିଁ କହିବାରେ ପାଗ ଭଲ ଅଛି।
ପାଗ ଭଲ ଅଛି। ହଁ ସେ ରଜ। ରଜ ପାଗ ଟା ଦେଇଛି ଆଉ।
ହଁ।
ହଁ ଆମର ବି ସେମିତି ବର୍ଷା ଟିକେ, ଖରା ଟିକେ ଖରା ତ ବିଲକୁଲ୍ ନାହିଁ। ସେ ଶୁଖିଲା ପାଗ ଟିକେ ଥିଲା, ପୁଣି ବର୍ଷା ହଉଥିଲା, ଏମିତି ଚାଲିଥିଲା ଆଉ। ଆଉ ଏଇ ପାଗରେ କଣ ପକୁଡି ହଉଚି, ନା କଣ କରା ହେଇଛି କଣ ଆଜି?
ଆଜି ସନ୍ଧ୍ୟାବେଳେ ପକୁଡ଼ି ନାହିଁ। ସବୁ ଚାହା ବିସ୍କୁଟ ମୁୁଢି ମିକ୍ସର୍ ପାଗ ଏମିତି ସବୁ ଖିଆ ହେଇଛି।
ଆଉ ଏ ପାଗରେ ତାହେଲେ ସକାଳେ ରୋଷେଇଟା କଣ ହେଇଥିଲା ଆଜି?
ସକାଳେ ଯୋଉ ହେଇଥିଲା ଭାତ, ଡାଲି, ଶାଗ। ଆଉ ଝୁଡ଼ଙ୍ଗ ଭଜା। ଆଉ ସ୍ପେଶାଲ୍ ଆଇଟମ୍ ଥିଲା ପଣସ ମଞ୍ଜି। ପଣସ ଖାଇଥିଲା ଯୋଉ ମଞ୍ଜିଟା, ସେଇଟା ବି ରଖା ହେଇଥିଲା ସବୁ। ସେଇଟାର ରାଇ, ରାଇ କରାଯାଇଥିଲା ବେସର।
ପଣସ ମଞ୍ଜିର ରାଇ ବି ହଉଚି?
ହୁଁ।
ପଣସ ମଞ୍ଜି ଭଜା ହୁଏ ବୋଲି ମୁଁ ଜାଣିଛି।
ଯାଉଛି ରାଇ ବିଛି ରାଇ ଦେଲେ ବହୁତ ଟେଷ୍ଟ୍ ଲାଗିବ।
ଆଚ୍ଛା। ଆଚ୍ଛା। ପଣସ ମଞ୍ଜି ଭଜା ବୋଲି ମୁଁ ଜାଣିଛି। ପଣସ ମଞ୍ଜି ଡାଲମାରେ ଦିଅନ୍ତି ବୋଲି ଜାଣିଚି। ଆଉ ଯୋଉ କଣ ଗୋଟେ ବେସର କଲେ ବି ପଣସ ମଞ୍ଜି ଦିଅନ୍ତି କିନ୍ତୁ ଏଇଟା ମୁଁ ନୂଆ ଶୁଣିଲି ଏବେ। ସେଟା କେମ୍ତି କଣ ସବୁ ବନା ହଉଛି କେମ୍ତି ଖାଲି ପଣସ ମଞ୍ଜି ନା ଆଳୁ ବି ଦଉଚ
ଆଳୁ ପକେଇଚି। ଆଳୁ ପକେଇଛି।
ଆଳୁ ପକେଇଛନ୍ତି। ଆଉ ପିଆଜ ରସୁଣ?
ହୁଁ ନା ପିଆଜ ରସୁଣ ସେଟା ଯୋଉ ସୋରିଷ ଯୋଉ ବାଟିଲି ସେଟା ସବୁ ଉ ସୋରିଷ ଟା ଯୋଉ ବାଟିଲି ସୋରିଷ ମାନେ ଆଗ ର ନା ଯୋଉ ପଣସଟା ତ ର ରହିଥିବ ଜାହେଲେ ଶୁଖିଯାଇଥିବ। ସେଇଟାକୁ ଅ ଦି ଦି ଫାଳ ସବୁ କାଟି ଦବ। , ଅଟୋମେଟିକ୍ ସେଠିରୁ ଚୋପାଗୁଡ଼ାକ ବାହାରିବ। ଚୁପାଗୁଡ଼ା ବାହାରିଯିବ। ସେ ମଞ୍ଜିଟା ଭଲକି ଧୋଇବ। କାରଣ ସେ ଟିକେ ଅଠା ଅଠା ଲାଗେ। ସେଟା ଭଲକି ଚାରି ପାଞ୍ଚ ଥର ଧୋଇ ଦେଇକି ପ୍ରେସର କୁକର୍ ଦେଇକି, ପାଣି ଟିକେ ଦେଇକି, ଲୁଣ ଟିକେ ଦେଇକି, ହଳଦୀ ଟିକେ ଦେଇକି ଭଲକି ଟିକେ ସିଟି ମାରିଦେବେ, ଚାର୍ ପାଞ୍ଚଟା ଯଦି ଟିକେ ମୋଟା ମୋଟା ପଣସ ଥିବ ମଞ୍ଜିଥିବ। ସେ
ଖାଲି ମଞ୍ଜିଟାକୁ ନା ଆଳୁ ବି?
ଆଳୁ ସିଝେଇଲେ ପୁଣି ଆଳୁ-ଆଳୁଟା ଚାରି ପାଞ୍ଚଟା ହେଲେ, ସେ ପୁରା ଫିଟିଯିବ କିନ୍ତୁ ମଞ୍ଜିଟା ହେଲେ ରହିବ। ଯଦି ମଞ୍ଜିଟା ହ୍ଵିସିଲ୍ ମାରିଦେଲ, ସେଇ ଭିତରେ ମସଲା ମାନେ କଣ ସୋରିଷ ସୋରିଷଟା ଟିକେ ଜିରା ଟିକେ। ସେଥିରେ ଟିକେ ଅ ଅଦା ଛୋଟ ଖଣ୍ଡେ ଆଉ ରସୁଣ ଚାରି ପାଞ୍ଚଟା କୋଲା।
ଉଁ ହୁଁ।
କଞ୍ଚା ଲଙ୍କା ଆଉ ଯଦି ଧନିଆପତ୍ର ଥିବ ବାଟିଲ ହବ କିନ୍ତୁ ଧନିଆପତ୍ର ନଥିଲା।
ହଁ।
ବାଟିିକି ପୁରା ଫାଇନ୍ ପେଷ୍ଟ କରିଦବ।
ଆଚ।
ହେ ହେଟା ହେଇଯିବ ତାପରେ ହେଠୁ ଆଳୁ। ଯେମିତି ପଣସ ମଞ୍ଜିଟା ଯେମତି ସେପ୍ ସେମିତି ସେପ୍ ର ଆଳୁ କାଟି ଦବ ନେ ମାନେ ସୁନ୍ଦର ଦେଖାଯିବେ ଆଉ।
ହଁ ହଁ।
କାଟିଦବ ତାପରେ ସେଠୁ କଡେଇ ବସେ କଡେଇଟା ଗରମ ହେଲା ପରେ ଫାଷ୍ଟ ତେଲ ତେଲ ପକେଇକି। ଆଗ ଟିକିଏ ପକେଇବ ଫୁଟଣ। ସୋରିଷର ମାନେ ସୋ ବେସର ଆଇଟମରେ ଟିକେ ଫୁଟୁଣ ଡା ପକେଇଲେ ତା ଟେଷ୍ଟଟା ଭଲ ବାସନା ହୁଏ। ଆଉ ଫୁଟଣ, ଶୁଖିଲାଲଙ୍କା, ତେଜପତ୍ର। ଏଇରା ପଡ଼ିବ ହଁ ପକେଇଲା ପରେ। ମୁଁ ଯେମିତି କରେ ସେ ତାପରେ ଏଠୁ କଣ କଲିନା। ଆଉଁ ଟିକିଏ ପିଆଜ ପକେଇଲି। ମାନେ ଛୋଟ ପିଆଜ ବେଶୀ ପିଆଜ ପ ଛୋଟ ଚୁନ ଚୁନକି କାଟିକି।
ଆଚ୍ଛା।
ହଁ ଚୁନଚୁନ ଚୁନଚୁନ କାଟିକି ଛୋଟ ପିଆଜ ବେଶୀ ବଡ଼ ଦରକାରନି ଏଥିରେ। ପକେଇଲି ସେ ପିଆଜ ଟି ଗୋଟେ ଗୋଟେ ଗୋଟେ ନ ପକେଇଲେ ହଉଜି କିନ୍ତୁ ଯଉ ଗୋ ଭଲଲାଗିବ ଛୋଟ ପିଆଜ ଡବା ଚୁନ ଚୁନ ବଗେଇବା। ସେଟା ଟିକିଏ ଲାଲ୍ ହେଇ ଆସିଲା ଠୁ ଟମାଟୋ ଟମାଟୋ ଟିକେ ଅଧିକା ପକ ଯଦି ବେସରଟା। ଟମାଟୋ ବଡ଼ ବଡ଼ ମୁଁ ବଡ଼ ବଡ଼ ଦିଇଟା ଟମାଟୋ ପୁରା ଛୋଟ ଛୋଟ କାଟିକି ତାପରେ ସେଟା ପ କେଇଲି ସେଇ ଦି ସେରା ପକେଇଲା ବଳେ ଟିକେ ଲୁଣ ପକେଇ ଦେଲେ ଲୁଣ ପକେଇଲେ ପିଆଜ ଟମାଟ କଣ ଟିକିଏ ସିଝିଲା ଭଳିଆ ହେଇଯିବ।
ଆମେ ଟମାଟୋ ସହିତ ଯୋଉ ଆମ୍ବୁଲ ବି ପକେଇ ପାରିବା ନା ସେମିତି ନାହିଁ। ଆଚ୍ଛା ଆଚ୍ଛା ହଁ।
ଏବେ ପିଆଜ ଟଣା ପକେଇଲେ ସେଟା ପୁରା ମିଶିଯିବ ପୁରା ଟିକେ ଲୁଣ ପକେଇଦେଲେ। ତାପରେ ସେଥିରେ ଟିକେ ହଳଦୀ ଲଙ୍କାଗୁଣ୍ଡ ଆଉ। ତାପରେ ତାପରେ ହେଠୁ ମୁଁ ସୋରିଷ ବାଟଣଟା ଯଉଟା ବାଟିଥିଲି ସେଇ ପେଷ୍ଟଟା ପକେଇଲି।
ସୋରିଷ ବାଟଣା କଣ କଣ ବାଟି ଥିଲେ ଖାଲି ସୋ
ସୋରିଷ, ଜିରା। ଆଉ ଶୁଖିଲା ଲଙ୍କା ଗୋଟେ ଶୁଖିଲା ଲଙ୍କା ନହେଲେ ନାହିଁ କଞ୍ଚା ଲଙ୍କା। ଆଉ। ଅଦା ଛୋଟ ଖଣ୍ଡେ ଆଉ ରସୁଣ ଚାରି ପାଞ୍ଚଟା କୋଲ ଆଉ କ୍ୱା ଟିଟି ଦେଖି ଆଉ ଆଉ ଆଉ ସେଥିରେ ଯଦି ଧନିଆ ପତ୍ର ଥିବ ତ ଭଲ ଟିକେ ବାସ ନା କଲର ବି ଆସିବ। ନନା ନଥିଲା ବାଟି ସାରିଲା ପରେ ସେ ସେଇ ପେଷ୍ଟଟାକୁ ହିଁ ସେଥିରେ ପକେଇ ପକେଇଲି ସେଇ ଟାଇମରେ ଟିକିଏ ଭୂଷା ପତ ଟିକେ ପକେଇଲି ବେଷର ଆଇଟମରେ ଟିକେ କଲା ବେଳକୁ ପ ଭୁଷଣା ପତକଲେ ଭଲ ବାସ୍ନା ହୁଏ। ଭୁ୍ରସଙ୍ଗ ପତର ବି ପକେଇଲି। ସେଇଟା ଟିକେ ଭଲିକି କଷିଲି କଷିଲି ମାନେ କଣ ସୋରିଷଟକୁଣି ଦେଇକିଁ କଷିବ ନ ଖ ଶୁଖିଲା ଶୁଖିଲା କସିଲେ କଣ ହେବ ସେଇଟା ପୋଡ଼ିଯିବ ପୀତା ଲାଗିବ ପାପି ଦେଇ ଦେଇ କସିଲେ ସେ କିଛି ହେବନି ସେଟି ଟିକେ କଷି ହେଲା ହେଇ ସୋରିଷଟା ତ ବେଶୀ ସମ କଷିବା ଦରକାର ନାହିଁ କାହିଁକି ମସଲା ହେଇଲେତ କସିଲି ଏଟା ଅଳ୍ପେ କସିଲା ପରେ
ହୁଁ।
ପାଡ଼ି ଏଇ ଆଳୁଟାକୁ ଆଗ ପକେଇଲି କାହିଁିନା ପଣଞ୍ଚଟା ଟିକେ ସିଝିଛି ଆଳୁ ସିଝିନି
ଆଉ ହଁ।
ଆଳୁଟା ଛୋଟ ଛୋଟ କାଟି ଥିଲିନା ଆଳୁଟା ପକେଇଦଥିଲି ସେ
ସେବି ସିଝିବ।
ହଁ ହଁ ଜଳିଯିବ ପକେଇଲେ ଆଳୁଟା ଆଳୁ ପକ୍ ପକେଇଲା ପରେ ଗୋଟେ ମାନେ ପାଞ୍ଚ ମିନିଟ୍ ଖଣ୍ଡେ ଏମିତି ଘୋଡ଼େଇକି ରହିଦେଲେ ସେ ସିଝିଗଲା।
ତାପରେ ଏଠୁ ପଣସ ମଞ୍ଚି ପକାଇଦେଲି ସେଇଥିରେ ପୁଣି ଟିକେ ସେ ଶୁଖିଲା ଶୁଖିଲା ଟିକ୍ ଟିକେ ପାଣି ଦେଇକି ସେଇଟା ଟିକେ କଷିଲି
ହଁ।
ମାନେ ଟିକେ ଟିକେ ପରେ କଷିବି ପାଞ୍ଚ ମିନିଟ୍ ଗଲା ପରେ ହୁଁ ପାଡ଼ି ଯେମିତି ଦବା କଥା ଗୋଟେ ଛୋଟ ବେଲାରେ ପାଣି ଦେଲି ସେଇଟା ସେଠୁ ଯେତେଏଲେ ସେ ପାଣିଟା ଫୁଟି ଆସିବ ତାପରେ ଅମ୍ବୁଲଟା ସେତେବେଳେ ପକେଇବ।
ମାନେ କେତେ ଟାଇମ୍ ଘୋଡେଇକି କେତେ ସମୟ ପ୍ରାୟ ଘୋଡେଇକି ରଖିବେ?
ଆଳୁଟାକୁ ପାଞ୍ଚ ମିନିଟ୍ ରଖିଥିଲି ଘୋଡେ଼ଇ କି ସିଝିଗଲା।
ହଁ ହଁ।
ତାପରେ ସେ ଯୋଉ ପଣସଟା ରଖିଲି ପଣସଟା ଘୋଡେ଼ଇ ମାନେ କଣ ଏମତି ଇ ମାନେ ସେଇଥିରେ ହି ଖାଲି କସିବ କସିବ ଅଳ୍ପ କସିବ ମାନେ ସେଇ ମସଲାଟାରେ ସୁ ସୁଖିଲା ମସଲାଟାରେ କଷିଲ ଆ ଡାଇରେଟ୍ ପାଣି ଦେଲେ ସେଟା ମାନେ କିଷିବାର ଟେଷ୍ଟଟା ଆସିବନି। ପାଞ୍ଚ ମିନିଟରେ ଟେଷ୍ଟ ଆସେ ଟିକେ କଷିଦେଲେ ସେଥିରେ ପାଣି ଦେଇ ଦେଇ ଭଲ ଲାଗିବ ସେଠିରେ ପାଞ୍ଚ ମିନିଟ୍ କଷିଦେଲି ତାପରେ ସେ ଆଁ ପାଣି ରଖିଥିଲି। ଉଁ ଗୋଟେଏ ଛୋଟ ବେଲାରେ କମ୍ ତାଡ଼ି ହବ।
କେମିତି ମାନେ ଗରମ ପାଣି ରଖୁଛନ୍ତି ନା ଥଣ୍ଡା ପାଣି?
ଗରମ ପାଣି ହୋଉ ଥଣ୍ଡା କିନ୍ତୁ ଗରମ ପାଣି ଦେଲେ ଭଲ ତାର ଟେଷ୍ଟଟା ଭଲ ଆସେ। ଥଣ୍ଡା ପାଣି ଦବା ଅଁ ପାଣି ଦେଇକି ସେଟାକୁ ଯେତେବେଳେ ଭଲକି ଫୁଟିଲା। ସେଇ ଟାଇମ୍ ରେ ଛାଡ଼ିଲି ଆମ୍ବୁଲ ଗୋଟେ ବଡ଼ ଆମ୍ବୁଲଟେ ସେଇଟା ମୁଁ ଛାଡ଼ିଲି। ତାପରେ ସେଟାକୁ ଛାଡ଼ିବାକୁ ଭିତରେ ଆଉ ଟିକେ ଦଶ ମିନିଟ୍ ପୁରା ଭଲକି ଘୋଡ଼େଇକି ରଖିଲି ସେ ଭଲକି ଫୁିଟିଲା ସେ ଆମ୍ବୁଲଟାବି ସେ ସେଟା ପୁରା ମିଶିଗଲା
ହଁ।
ତାପରେ ଲାଷ୍ଟକୁ ଥିଲା ଧନିଆ ପତ୍ର ଟିକେ କାଟିକି ତାଧିରେ ପକେଇଲି। ବଢ଼ିଆ ଟେଷ୍ଟ ଲାଗିଲା ମାନେ ଝୋଳଟା ବେଶୀ ନଥିଲା ଝୋଳଟା ମାନେ ଝୋଳଟା ମାନେ ବେଶୀ ନଥିଲା ହଲକା ହାଲକା ଝୋଳ ଥିଲା ହୁଁ ହୁଁ କାହିଁକିନା ମୁଁ ଡାଲି କରିଥିଲିନା ହାଲୁ ସେଇଟା ମାନେ ଝୋଳ ଖାଇବା ପାଇଁ ସେଇଟା ଭଲ ମାନେ ରୁଟିରେବି ଖାଇପାରିବ ସେମିତି ଯେମିତି ହେଲା ରୁଟିରେବି ଖାଇପାରିବ।
ସେଇଟାତ ଶୁଣିକି ମୋ ପାଟିରୁ ପାଣି ପଡିଲାଣି ଆଉ ତାହେଲେ ବନେଇକି ଦେଲେ କେମିତି ଲାଗିବ।
ପଣସ ମଞ୍ଜିରେ ହୋଉଚି ବେଶୀ ଭଟାମିନ୍ ଆ ଖାଇବା ହଁ ହଁ ହଁ। ହେଟା ଖାଇବା କଥା ଥରେ କରିକି ଖାଆ ବଢିଆ ଲାଗିବ।
ହଁ। ମୋତେ ତ ଶୁଣିକି ମାନେ ଇଚ୍ଛା ହଉଛି ଏବେ ସାଙ୍ଗେ ସାଙ୍ଗେ ଗରମ ଭାତ କରିବି ଆଉ ସେଇଟାକୁ ବି ଟିକେ
ଗରମ ଭାତରେ ତ ବଢିଆ ଲାଗିବ ଗରମ କଣ ପଖାଳ କଣ ଖଟା ଖଟା ଲାଗୁଥିବ ଟିକେ ରାଗ ରାଗ ହୁଁ, ମୁଁ ଯେମିତି କରିଥିଲି ବେଶୀ ଝୋଳ ନାହିଁ ଅଳ୍ପ ଝୋଳରେ ପଖାଳ ସାଙ୍ଗେ ଖାଇବ ଭଲ ଲାଗିବ ଟିକେ ରାଗ ରାଗ ଯଦି ଟିକେ ଯିଏ ରାଗ ଖାଉଥିବ ହୁଁ ଭଲ ଲାଗିବ।
ଡାଲି ସହିତ ବି ଖାଇବା ପାଇଁ ଭଲ ଲାଗିବ ନା ଏଇଟା ଗରମ ଗରମ ଭାତରେ ଗୋଳେଇକି ଖାଇବା ପାଇଁ ବଢିଆ
ଭାତରେ ବି ହଉ ପଖାଳ ମୁଁ ତ ଡାଲି ଆଜି ଖାଇନି ମାନେ ଏଇଟା ଆଜି ଏତେ ଭଲ ଲାଗୁଥିଲା ବୋଲି ମାନେ
ହଁ, ହଁ। ସତରେ ଗରମ ଭାତକୁ ଏଇଟା ଗୋଳେଇକି ଖାଇଦବ ମାନେ ପୁରା ଓ ପୁରା ମାନେ ଖାଇବାର ମଜା ଆସିଯିବ ପୁରା ତାହେଲେ ମୁଁ ଗୋଟେ ଥର
ଆଉ ଯିଏ ରାଜିଏ ରାଗ ଖାଉଥିବ ଟିକେ କଞ୍ଚାଲଙ୍କା କାଟିକି ଯଦି ପକେଇ ଦବ ସେଇ ଟାଇମ ଫୁଟିଲା ବେଳକୁ ଆଉ ଟିକେ ରାଗ ଲାଗିଲେ ଭଲ ଲାଗିବ ମୁଁ ଆମର କେବେ ହୁଁ ବାସ୍ନା ହୁଏନି। ଆମର କେହି ଛୁଆ ଖାଇବେନି ବୋଲି ହୁଁ, ହୁଁ
ଯାହା ହଉ ବଢିଆ ମାନେ ବଢିଆ ଗୋଟେ ରେସିପି ଟା ମତେ କହିଲେ। ମୁଁ ସେଇଟାକୁ ନିଶ୍ଚିନ୍ତ ମାନେ ଚେଷ୍ଟା କରିକି
ହୁଁ।
କରିକି ଖାଇବି ଏବଂ ମାନେ ହଁ। ଆଉ ଏମିତି ପଣସ ଆଣିଲେ ବି ଆମର ମଞ୍ଜି ରହୁଛି ନା ମୁଁ ନିଶ ନିଶ୍ଚିନ୍ତ ବନେଇବି ଆଉ ବନେଇକି ସେମିତି କରିକି ଖାଇଲା ପରେ ନିଶ୍ଚିନ୍ତ ଫୋନ କରିକି କହିବି ଯେ କେମିତି ମୁଁ ବନେଇଥିଲି ଆଉ କେମିତି
ଟେଷ୍ଟ ଟା କେମତି ହେଲା ମତେ କହିବେ।
ଟେଷ୍ଟ ଟା କେମିତି ହେଲେ ନିଶ୍ଚିନ୍ତ ମୁଁ କହିବି ମୋତେ ମାନେ ମୁଁ ଶୁଣିଥିଲି ଯେ ହଁ ସେମିତି ବେସର କରନ୍ତି କିନ୍ତୁ ଏଇଟା ଗୋଟେ ଅଲ ଅଲଗା ପ୍ରକାର ମାନେ ଏଇଟା ବେଶର ନୁହଁ ଏଇଟା ହଉଛି ମାନେ ଗୋଟେ ଜୁଗଝୁକା ତ
ହଁ, ହୁଁ।
ହଁ, ଏଇଟା ମାନେ ସବୁଥିରେ ଖାଇହବ ଭାତ ପଖାଳ ଭାତରେ ବି ଗରମ ଭାତରେ ବି। ହଁ, ଏଇଟା ଖାଇ ହବ ସବୁଥିରେ। ଯାହା ହଉ ଗୋଟେ ଆଜି କଥା ହବାରୁ ଗୋଟେ ମତେ ଭଲ ଜିନିଷ ଟା ଶିଖେଇଲେ। ସେଥିପାଇଁ ଆଉ ପଣସ ର କିଛି ଆଇଟମ୍ ବନଉଛନ୍ତି ନା ନାଇଁ। ପାଚିଲା ପଣସ ଖାଇବାକୁ କଣ ପସନ୍ଦ କରନ୍ତି ନା କରନ୍ତିନି। ଏତେ କରନ୍ତି ନି କିନ୍ତୁ ମଞ୍ଜିଟା କୁ ଆପଣ ଭଲ ମାନେ କରିକି ଆଉ ମଞ୍ଜି ଟାକୁ ଏତେ ସୁନ୍ଦର କରିକି ରୋଷେଇ କରୁଛନ୍ତି ନିଶ୍ଚିନ୍ତ ଭଲ ଲାଗିବ।
ହଁ, ହୁଁ।
ଘରେ ସମସ୍ତେ ଖାଇବାକୁ ଭଲ ପାଆନ୍ତି ନା ଆପ ଆପଣ ଖାଲି ଖାଆନ୍ତି ଏଇଟାକୁ ଆଜି ତାହଲେ ସମସ୍ତେ ଆପଣଙ୍କ ଘରେ ଖାଇଥିବେ। ହଁ, ଆଉ ତାହେଲେ କଢେଇରେ ଆଉ ତରକାରୀ ନଥିବ ବୋଧେ।
ହୁଁ, ଆଉ ଟିକିଏ ଥିଲାବେଳେ ମୁଁ ରାତିରେ ଖାଇଲି ରୁଟି ସାଗରେ ଆଉ।
ଆଉ ତାହେଲେ ହେଲା ଆଉ ଟିକେ ତାହେଲେ ବଳିଚି ରଖି ଦେଇଛନ୍ତି ଆପଣ ଆଉ ଆପଣଙ୍କ ପାଇଁ ଆଉ। ପିଲାମାନେ ବି ଖାଆନ୍ତି।
ହଁ, ପୁଅଭି ଖାଏ କହିଲେ ମୋ ପୁଅର ବେଶ ଆଇଟମ୍ ଟା ହେଲା ଫେଭ୍ରେଟ।
ହଁ, ଅପା ତ ମାମାଙ୍କର ଠିକ୍ ଆଇଟମ ଟାକୁ ଧରିଛନ୍ତି ଆଉ
ହଁ।
ଯାହା ହଉ ମୁଁ ମାନେ ଗୋଟେ ନୂଆ ଜିନିଷ ଟା ଶିଖିଲି ଆଜି ନିଶ୍ଚିନ୍ତ ମୁଁ ମାନେ।
ଏଇ ଭିତରେ କରିବି କାଇଁ ନା ପଣସମଞ୍ଜି ଏଇ ଭିତରେ ହି ମିଳିବ, ଆଉ ବେଶୀ ଡେରି ହେଲେ ତ ମିଳିବନି।
ହଁ ବେଶୀ ଡେରିରେ ମିଳିବନି। ତାପରେ ସେଗୁଡା ଗଜା ବି ହେଇଯିବ ନା ଭଲ ଲାଗିବନି, ପଣସରୁୁ ବାହାରିଯିବ।
ହୁଁ।
ହଁ ପଣସ ରୁ ବାହାରିଥିବ ସେଟା ଭଲ ଲାଗିବ, ମୁଁ ସେମିତି କରିବି ହଉ ଠିକ୍ ଅଛି ମୁଁ ଆଉ ଥରେ ଚେ ଟା କରିକି କଲା ପରେ ଆପଣଙ୍କୁ ଆଉ ଥରେ ଫୋନ କରିବି ଆଉ, ହେଲା। ରହୁଛି ଆଜ୍ଞା। ଆଜ୍ଞା ହଁ ହଁ ବାଏ।